ହ୍ୟାଲୋ
ହ୍ୟାଲୋ
ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ଭାଇ କୁହନ୍ତି।
ବୁଲି ଯାଉଛନ୍ତି ତ
ଆଜ୍ଞା ଆଜ୍ଞା କୁହନ୍ତୁ।
ଆଚ୍ଛା ଆମ ହୋଟେଲ।
କ ମୁଁ ଏବେ ଜଷ୍ଟ ଖାଇକି ଆସଥିଲି।
ଖାଇସାରିଲଣି ନା ମୁଁ ତ ଏବେ ଜଷ୍ଟ ପହଞ୍ଚିଲି ଏବେ ଗ
ଓ ଆଚ୍ଛା ଆମର ଦଶଟା ବେଳକୁ ଖାଇବା ପିଇବା ଶେଷ।
ଓ ହୋ ହ ଆମାର ଟିକେ ଲେଟ ଆଉ।
ନାଇ ଲେଟ୍ ହୁଏ ବାବା ବେଳେ ବେଳେ ଲେଟ୍ ଆସିଲେ ଲେଟ୍ ହେଇଯାଏ।
ହଁ ହଁ
ସେମିତି ଠିକ୍ ନାହିଁ କିନ୍ତୁ ପ୍ରାୟ ଟାଇମ ଆମେ ଦଶଟା ସୁଦ୍ଧା ଖାଇବା ଶେଷ ହେଇଯାଏ।
ଆମେ ତ ଟିକେ ଲେଟ ରେ ଆସିବୁ ଏମତି କାମକୁ ଆସିଲା ବେଳକୁ ଟିକେ ଲେଟ ହେଇଯାଉଛି। ହେଲେ କାଲି ଗୋଟେ କାଲି କାମ ନଥିଲା କାଲି ଗୋଟେ କାମ ପଳେଇଆସିଲା ତ।
ଆଛା। ଆପଣଙ୍କ କାମ ସବୁ ଭଲ ଚାଲିଛି? କଣ କି
ସିଜନ୍ ଟାଇମ୍ ତ ସେଥିପାଇଁ ବାହାଘର ଫାହାଘାର
ଓହୋ।
ଓକେ।
ଆଉ ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ହଁ ଫେରୱେଲଟା ବି ଅଛି ତାର। ଅ ଅଛି ଡେକୋରେସନ।
ଆଛା, କାଲି ଅଛି?
ହଁ କାଲି ଅଛି।
ଓହୋ।
ତାଙ୍କର ତିରିଶ ତାରିଖ ଦିନ ଫେ -ଫେରୋଲ ଅଛି। ରିଟାଏଡ୍ ହେବେ ତିରିଶି ତାରିଖ ଦିନ।
ହୁଁ।
କିନ୍ତୁ ସିଏ ମଙ୍ଗଳବାର ପଡିଯାଉଛି।
ହୁଁ ହୁଁ।
ସେଥିପାଇଁ ବୋଧେ ଖାଲି କରିଦଉଥିବେ ବୋଧେ ଆଉ?
ଓହୋ।
ତାଙ୍କ ବାର ହିସାବରେ ଟିକେ ଦେଖିକି କଲେ, ଟିକେ
ହଁ ଲୋକମାନେ ଟିକେ ଆସିବେ ଆଉ? ଆଇଁଷ କଲେ ତ ଲୋକ ଯିବେ।
ହଁ ହେଇଥିବେ
ଲୋକମାନେ ମେନ୍ ଭୋଜିରେ ଆଇଁଷ ପାଇଁ ହିଁ ଯାଆନ୍ତି।
ଏବେ ଆଉ କିଛିଟା ନିର୍ମାଲ କଥା।
ମୁଁ ତ ଆମ ଗାଁରେ ଯୋଉ ବାହାଘର ଫାହାଘର ଫଙ୍କସନ ଆସେ? ଆମ ଗାଁରେ ଯେତେବେଳେ କୁହନ୍ତି? ତମେ ଆସି ସେଇଠି ଆସିଛି ମୁଁ ଆଗୁଆ ପଚାରି ଦିଏ କି, ଆମ ଘରେ ଆମ ଘରେ ହଁ ଅଭଢା ନାଇଁ ନାଇଁ ଅବଢା ହେଇଥିଲେ ଯିବି। କିନ୍ତୁ ଭେଜ ଯୋଉଟା ହୁଏ। ଆଉ ଗୋଟେ ନନଭେଜ ହୁଏ ମୁଁ ଆଗ ପଚାରିବି ବଫେ ଆଇଟମ ନା ଆଉ କଣ? ଯଦି ବଫେ ଆଇଟମ୍ ଶୁଣିବି ତାହେଲେ ମୁଁ କହିବି ହଁ ମୁଁ ଯିବି, ନହେଲେ ନାଇ ତମେ ଯାଅ ମୁଁ ଘରେ ବସିିଛି। ବପ ବଫେ ଆଇଟମ ଆଚ୍ୟୁଲି ମୋର ମେନ୍ ଫୋକସ୍ ଥାଏ ଯେତ ଯେତେବେଳେ ବାହା ମ୍ୟାରେଜ୍ ଫଙ୍କସନ୍ କୁ ଯାଏ, ମୋର ମେନ୍ ଫୋକସ୍ ଥାଏ ଚିକ ଚିକେନ୍ ପକୋଡ।, ଆଇସିକ୍ରିମ, ଆଉ ଗୋଟେ ଚିକେନ ତନ୍ଦୁରି। ଆଉ ଯୋଉ ମାନେ ଫୁ ମ ଟି ବଫେ ଆଇଟମରେ ଯାହା ମାନେ ହଁ, ସ୍ନାକ୍ସ ଉପରେ ଯାହା ରହିଲା ସେ ସବୁ ଉପରେ ଆଉ ଭା ତ ମାନେ ଆଣି ଦେଇଥିବି ପ୍ଳେଟରେ ଭାତ, ଡାଲି ଆଉ ସବୁ ଯେଉଁ ବଫେ ଆଇଟମ୍ ରେ ଥିବ? ସବୁ ନେଇ ଆସିଥିବି କିନ୍ତୁ ସେଇଟା ପେଟକୁ ଯିବନି ସେଇଟା ସବୁ ଫୋପଡା ହବ। ମାମା କହିବି ତତେ ଯାହା ଆଣିକି ଆସଲି ଆଣିବା, ମାମା କହିବ ନହେଲେ ଖାଇବୁନି ବୋଲି। ଆଣିଥିବି ସବୁ ଜିନିଷ କିନ୍ତୁ କଣ କହିଲେ? ଖାଇ ପାରିବିନି ସବୁ ଫୋପଡା ହବ। କାହିଁକି ନା ଏପଟେ ସ୍ନାକ୍ସ ଅରିକା ଖାଇକି ପେଟ ଫୁଲ ହେଇଯାଇଥିବ। ଆଉ ସେପଟୁ ଆଣିଲେ ଆସିକି ଇଚ୍ଛା ଟା ହଉଥିବ ଖାଇବାକୁ କିନ୍ତୁ ଖାଇ ହଉନଥିବ।
ଯେତିକି ଦରକାର ସେତିକି ଆଣିବେ?
ମୋ ମାମା କହିବ ଯିଏ, ହଁ। ଯିଏ ଭାବିବ କହିବ ଇଏ କେତେ ଖାଉଛି? କିନ୍ତୁ ଫୋପଡ଼ା ହଉଛି।
ନା ନା ଲୋକ କରିଥାନ୍ତି କିନ୍ତୁ ସ୍ନାକ୍ସଟା ସେଇଥିପେଇଁ।
ହୁଁ ହୁଁ।
ମାନେ ସ୍ନାକ୍ସଟା ହେବି କ୍ବାଣ୍ଟିଣ୍ଟିରେ କରି ଦେଇଥାନ୍ତ୍ ଆଉ ମେନ୍ କୋର୍ସଟାକୁ ହାଲକା ଫୁଲକା ରଖ। ତାକି ବେଶୀ
ନେ ମତେ ମୋ ପ୍ଲେଟଟା ପୁରା ମାନେ ସଜେଇ ହେଇଥିବା ଭଳିଆ ଦରକାର ମାନେ ଯେତକ ଜାକ ଆଇଟମ୍ ଅଛି ମୁଁ ସବୁଥିରୁ ଟିକେ ଟିକେ ଆଣିବି।
ତ ସେଇଟା ନା ନା ଠିକ ଅଛି ସେଟା ମାନେ ତମେ ଇଷ୍ଟା ପେଇଁ ହଉ କି ଫଟୋ ପାଇଁ ମାନେ ଗୋଟେ ଅ ଫଟୋ ପ୍ରେମ୍ ହିସାବରେ ତ ଇଏ ଦେଖଉଚନ୍ତି ସେଟା ୱେସଟେଜ ଯାଉଛି ନା।
ହଁ ମୁଁ ସେଇଟା ଏବେ ଭାବିଲି ଏବେ ଭାବିଲାରେ ମୁଁ ଯବି ଯଦି କେବଳ ଷ୍ଟାଟର୍ ଖାଇବି। ଆଉ ଷ୍ଟାଟର୍ ଖାଇ ସାରିଲା ପରେ ଅଳ୍ପ ହଁ।
ଯେତିକି ହଉ ମାନେ ଭାତ କି ଡାଲି ଟିକେ ହଉ ଆଉ ଯଦି
ହଁ ମୁଁ ସେଇଆ ହିଁ କରୁଚି ଏବେ। ଚିକେନକୁ ରୁଟି ନେଇଆସୁଛି ଖାଇଦେଉଛି ସେତିକି ବାସ୍ ସଇଲା।
ବାସ୍ ସେତିକି ସେ ସେଇଟା ମାନେ ସବୁଠଉଁ ଭଲ।
ମୁଁ ଏବେ ଆଉ ଫୋପାଡୁନି ନହେଲେ ପୂର୍ବୁରୁ ବୋହୁତ ଫୋପାଡୁଥିଲି। ମାନେ ପ୍ଲେଟ୍ ମୋର ସଜା ହେଇଥିବା ଦରକାର ସଜଟା ହବ ମାନେ ସବୁ ଆଇଟମ୍
ମାନେ ଡେଲି ଆମେ ଦେଖୁଛୁ ସଦାବେଳେ। କାହିଁନା ପ୍ଲେଟକୁ ଆସିକି ଯଦି ଫିଙ୍ଗା ହେଇହବ ସେତେବେଳୁକୁ ଆଉ କେଇ ଖାଇବେନି। ସେଟା ବଞ୍ଚି ଯାଇଥିବ ସେଟା କିଏ ନା କିଏ ଖାଇପାରିବେ।
ନି ସେଥିପାଇଁ ଆମର ବି ମୁଁ ସେବେ ଭାବିଲି ଯେବେ ମୋ ମାଉସୀର ଝିଅର ବାହାଘର ଥିଲା। ମୋ ସେତେବେଳେ ଟେନ୍ଥ ସରିଥିଲା ଆମେ ଯାଇଥିଲୁ। ତ ତାଙ୍କର ମାନେ ବୋହୁତ ସାରା ଜିନିଷ ଫୋପଡା ହେଇଛି ପଛେରେ ବଳିଲା ବୋହୁତ ସାରା ଜିନିଷ ଫୋପଡା ହେଲା ମୁଁ ସେତିକିବେଳେ ଭାବିଲି ନାଇଁ ଯାହାର ଗୋଟେ ଫୋପଡା ହଉଥିବ ତାକୁ କେମିତି ଲାଗୁ ଥିବ ମୁଁ ସେବେଠୁ ହିଁ ଏସବୁକୁନା ଛାଡିଦେଲି।
ହଁ ଆ ଆ ଆକ୍ଚୁଏଲି ଏ ଏବେ ବୋହୁତ ବଡ କମ୍ପିଡସନ୍ ଅଛି। ଏଠି ଅଛି ଭୁବନେଶ୍ଵରରେ ବି ଅଛି ପୁରୀ ବି ଖାଇପାରିବେ। କହିପାରୁ ଆ ସେମାନେ କଣଟା ମାନେ ତାଙ୍କୁ ଲୋକମାନେ କଣ୍ଟାକ୍ଟ କର
ହୁଁ।
ସେମାନେ ଯେତିକି ବଞ୍ଚିଥିବ ତାଙ୍କ ଖାଇବା ମାନେ ଯୋଉଟା ଅଇଁଠା ହେଇନଥିବ ସେଇଟାକୁ ସେମାନେ ତାଙ୍କ ଗାଡି ପଠେଇକି ସେମାନେ ନେଇଯାଆନ୍ତି ସେଇଟା।
ଆଛା ସେଇଟା ଆମେ ଜାଣିନଥିଲୁ ନହେଲେ ଆମର ବୋହୁତ ସାରା ଜିନିଷ ଫୋପଡା ହେଇଚି। ଚିକେନ ମଟନ ସବୁ ଜିନିଷ ଫୋପଡା ହେଇଛି ରୋଷେଇ ଆଇଟମ୍ ଯାହା ହେଇଥିଲା।
ମାନେ ଏବେ ଗୁଗଲ୍ ବାବା ତ ସେଥିପାଇଁ ହେଇଚ।
କଁ କହିଲେ?
ଗୁଗଲ୍ ବାବା ଅଛନ୍ତି ନା ଗୋଟେ ମୋବାଇଲରେ ଗୁଗଲ୍ ବାବା।
ହଁ ହଁ ଆମେ ତାଙ୍କ ଗୁଗୁଲ୍ ଦିଦି କହୁ ମୁଁ ଥରେ ଆ ମୋ ଭଉଣୀର ମୋର ମୁଁ ଥରେ କହିଲି ଆଉ ଗୁଗୁଲ୍ ଦିଦି କଁ ଖାଇଚ ନା ଇମୋଜିର ପପକନ୍ ଖାଇକି ମୋ ପେଟ ପୁରା ଭରି ଯାଇଛି। ସେଇ କଥାକୁ ଆଜି ଯାଏ ଯିଏ ଶୁଣୁଚି
ତାକୁ ନା ଯୋଉ ବି ଏନ୍ ଜି ଓ ରେ ହଉ କି ମାନେ ହଁ ଖାଲି ଲେକିଦେବ ଅଁ ତ ସେମାନେ ତାଙ୍କ ସାଙ୍ଗେ ସାଙ୍ଗେ ତମୁକୁ କଲ୍ କରିବେ। ମାନେ କେତେ ବଞ୍ଚିଛି।
ଓହୋ ନାଇ ନହେଲେ ରାସ୍ତାରେ କିଏ ମାନେ ଥିବେ ସେମ ତି ମାନେ ଦେଇଦେଲେ ବି ଭଲ।
ସେତ ଦେଖୁଁ ଅଁ ସବୁ କିଛି କହିନେ ଚାଲୁଚି ଠିକି ପରିବାର ଚଳୁ ସେମାନେ ତାଙ୍କର ପୁରା ଅଛି ସ୍ୱତନ୍ତ୍ର ଗାଡି ଗୋଟେ ଅଛି। ଆରେ ହଁ ସେମାନେ ବିନା ସେମାନେ ବି ଅବଜେକ୍ସନ କରିପାରିବେ ବସଥିବା ଲୋକଙ୍କୁ।
ହୁଁ ଆମର ଆକଚୋଲି ବାହାଘରଟା ଘରେ ହେଇଥିଲା। ମାନେ ତାଙ୍କ ଘରେ ହେଇଥିଲା ହଁ ସେଇଟା କିନ୍ତୁ ଗାଁ ଭିତରେ ନା।
ଓହୋ ହୋ। ସେତିକି ସେମାନେ ସେମାନେ କଭର କରନ୍ତି କିନ୍ତୁ ମୁଁ ଏଇଠି ଆମର ଏଇ ସବୁ ଜାଣି ମୁଁ ଭୁବନେଶ୍ଵରରୁ ବାକି ଜାଣେ ଅଁ ସେଠି ଷ୍ଟେସନ୍ ଆ ହଁ ତମେ ବୋହୁତ ମାନେ ଷ୍ଟେସନରୁ ତମୁ ତମେ ବୋହୁ ଆମେ ତ ଏପଟେ ତମେ ଏତେ ବଡ ହେଇଗଲାଣି ଭାବିଥିଲି ଦଶ ହଜାର ସେ ବାହାରେ ବାହାରେ ବି ଦଶହଜାର ତ ସେମାନେ ବି ପାଇପାରବେ। ହେ ମୋଦି ସରକାର ପାଇଁ ସବୁଠି ନାଇଁ ନାଇଁ ସେମାନେ ତାଙ୍କର ଏକାଥରେ ନେଇକି ଆସିବେ ସେମାନେ ତାଙ୍କର ପତ୍ର ନେଇକି ପଢାପୁଢି ସେମାନେ ଯ
ଉଁ ହୁଁ ହୁଁ ସେତେବେଳେ ଏତେ ବାହା ହାଘର ହଁ ବାହାଘର ବ୍ୟସ୍ତରେ ଏତେ କାହାର ମୁଣ୍ଡରେ ନ ଥିଲା ନା ମାନେ ଭୋରୁ ଭୋରୁ ଶନିବାର ହେଇଯି ବ ବୋଲି ସେମାନେ ଜଲଦି ଜଲଦି ହିଁ ଝିଅକୁ ନେଇ ଯାଇଥାନ୍ତେ କାହିଁକିନା ତା ପରଦିନ ଶନିବାର ହେଇ ଯାଇଥାନ୍ତା ଆଉ ଶନିବାର ତ ନିଅନ୍ତିନି ସେଇଥି ପାଇଁକା ଭୋର ବୋଧେ ତିନିଟା ଭିତରେ ବିଦା ସରିଗଲା ତାପରେ ଯେଝାର ଯିଏ ପୁରା ଶୋଇ ପଡିଚନ୍ତି ଆଉ ପୁରା ରାତି ସାରା ଥକିକି ଥିଲେ ନା ଯିଏ ଯାହା ଯିଏ ଶୋଇ ପଡିଚନ୍ତି ସେ ଜିନିଷ ସବୁ ସେମତି ପଡିଥିଲା ସକାଳୁକୁ ଉଠିକି ଫୋପଡା ହେଲା ସବୁ।
କଥା ଅଛି, ହିଁ ସେଇ ତ ଏଇ।
ହେ ବଡ ଟବରେ ସବୁ ଟବ୍ ହେଇଥିଲା ହୁଁ।
ଏଇଟା ମାନେ ବସିଥିବେ ସେମତି
ହଁ ହଁ।
କଣ ନେଇଥିବେ ଚପଲ ଆଉ
ହୁଁ ନାଇଁ ନାଇଁ ଏ ଏବେ ତ ବାହାଘର ଏମତି ସେମତି ନାଇଁ ଆଉ ବର୍ଷେ ଅଛି ଭାଇ ବାହାଘର। ମୋ ନନାର ବାହାଘର ତ ସେ ଟାଇମକୁୁ ୱେଷ୍ଟ କରିବାକୁ ମୁଁ ଦେବିନି।
ତାନ୍ ତାନେତ ୱେଷ୍ଟ କରି କରାହୁଏ।
ସେରେ ଆପ ଆପଣ ଏଠୁ ଜାଣଲି ଯେତେବେଳେ ଆଉ ୱେଷ୍ଟ କରିବାକୁ ଦେବେନି।
ନା ନା ୱେଷ୍ଟ କ କରାହବ କେମତି କି କାରଣ ଉଁ ଓହୋ ତ ଆପଣ କେବେ ଚାହିଁବେନି ଯେ ସିଏ ଓହୋ ଫୋକସ କରିକି ସେଥିପାଇଁ କରା ହେଇଥାଏ।
ନାଇଁ ଗାଁରେ ଲୋକମାନଙ୍କ ବି ବୋହୁତ ବଣ୍ଟା ହେଇଚି ଲୋକମାନଙ୍କ ବାନ୍ ଆସିଲା ପରେ ବି ଆକଚୋଲି ମାଉସୀ କୋହୁଥିଲେ ଯେତିକି ଲୋକଙ୍କୁ ଡାକିଚ ସେତିକି ଲୋକଙ୍କ ପାଇଁ କର। ମଉସା କିନ୍ତୁ କହିଲେ ଆମର ଫୋପଡା ହବ ପଛେ କିନ୍ତୁ ଊଣା ହବନି।
ହଁ ସେଇ ଜିନଷ ନା ମାନେ ସିଏ ତାଙ୍କର ଗୋଟେ ରେପୁଟେସନ୍ ବନେଇକି ରଖୁଚନ୍ତି। ସେ ମାନେ ମୋ ପୁଅ
ହୁଁ।
ସେତିକି। ତ ସେଇ ଦିଅନ୍ତି ନା ପୁଅ ନାଇଜେରିଆରେ ଥିଲେ ବହୁତ ଗୁଡା ମାନେ ଅଛନ୍ତି ଏନ୍ ଜି ଓ ସଂସ୍ଥା ବହୁତ ଗୁଡା ଅଛନ୍ତି।
ହୁଁ।
ତେବେ ମୁଁ ନହେଲେ ଦେଖିକି ତମକୁ କହିଦେବି ଯୋଉ ଥରେ କରିଦେବି। ସବୁଠି ତ ଥିବେ ମୁଁ ତ ସେ ମାନେ ହଣ୍ଡ୍ରେଟ ପରସେଣ୍ଟ ଗେରେଣ୍ଟି।
ଥିବେ ମଧେ ପାଞ୍ଚେ ଟିକେ ବୁଝିଲେ ହବ ନେଷ୍ଟ ବାହାଘରେ ଆସଚି ତ ଏଇ ବର୍ଷ ନହଲେ ଆର ବର୍ଷ
ନା-ନା ତମର ଖାଲି ପୁରା ଅନ୍ୟ ସୋସାଇଟିର କଥାକୁ ନାହିଁ ଯଦି ତମେ ଜଣକୁ ଗାଁ କୁ ହଁ କାହାକୁ ଯଦି ପଚାରିବ ତ ସିଏ ବି କାଲି କାଲ୍ ଜାଣିନଥିବ ସିଏ ଆଉ କାହାକୁ ପଚାରିବ ନା ନାଇଁ?
ହଁ ହଁ।
ତ ସେଇ ଭଳିଆ ଆ ଆମ୍ ମାନେ ସ୍ପ୍ରେଡ ହେଲେ ସେମାନଙ୍କୁ ବି ମାନେ ଇଏ ମିଳ ସେମାନଙ୍କୁ ତାଙ୍କର ଆଡଭାଟାଇଜମେଣ୍ଟ କରନ୍ତି କିନ୍ତୁ ବହୁତ ଜଣ ଜାଣିନଥାନ୍ତି।
ହୁଁ।
ଆଚ୍ଛା ମା ଠିକ ଅଛି ଟିକେ ପରେ ଇଏ କରୁଚି ଆଁ ତମର କମ୍ପ୍ଲିଟ୍ ହେଇଗଲାଣି?
ନାଇଁ ମୋର ଆଉ ଗୋଟେ ଅଛି ପନ୍ଦର ହବା ପାଇଁ।
ମାନେ ଏଇ ଟାସ୍କ ରେ କଲ କରିଥିଲି କଲ ନା କରିନଥିଲି?
ଆଁ ଏଇ ଟାସ୍କରେ ବୋଧେ।
ଠିକ୍ ଅଛି ତମେ କଲ କରିଦିଅ।
ଆଜ୍ଞା। ରଖୁଛି ଜୟ ଜଗନ୍ନାଥ।
ହଁ-ହଁ ଜୟ ଜଗନ୍ନାଥ।
ଥ୍ୟାଙ୍କ ୟୁ।